ହାଲୋ। ହାଲୋ। ହାଲୋ।
ହାଲୋ ହଁ ଶୁଭୁଚି କି?
ହଁ ହଁ ଏବେ ଶୁଭିଲା। ହାଲୋ।
ହୁଁ। ହଁ ଏବେ ଶୁଭିଲା। ହାଲୋ? ହଁ ହଁ।
ହାଲୋ! ହଁ ହଁ ହଁ।
ହାଲୋ? ଶୁଭୁଛି କି? ଏବେ ରୋଷେଇ କରୁଛି।
ଓହୋ ଆଚ୍ଛା ରୋଷେଇ କରୁଚୁ, ହୁଁ।
ତମେ କଣ ପଡିଚ?
ମୁଁ ଏଇ ବସିଚି, କଣ କରିବି ଗାଧେଇିକି ଏବେ ଆସିଲି। ଖାଇବି ଆଉ କଥା ହେଇକି ଯାଇଁକି ଆଉ।
ଟୁସନ୍? ଟ୍ୟୁସନ କେବେ?
ଟିୟୁସନ ମୋର ସରଲାଣି। ଟିୟୁସନ୍ ସରିଲାଣି। ହୁଁ ଆଉ ତମେ କଣ କରୁଚ?
ରୋଷେଇ କରୁଚି।
କଣ କଣ ସବୁ ଶିଖିଚ?
ଏବେ ଆଳୁ
କଣ ଗୋଟେ କହୁଥିଲ ଆଳୁ ପୁଟ କଣ କରିବ ବୋଲି?
ହଁ ଆଲୁ ଆଲୁକୁ ଭାଜିବି। ଆଉ ଶାଗ ରାନ୍ଧିଛି।
ସାଙ୍ଗ ଶାଗ କି ଶାଗ?
ଶାଗ ଉଁ ସଜନା ଶାଗ।
ହଁ ସଜନା ଶାଗ କୁ ରାନ୍ଧନ୍ତି, ହଁ।
ତ ତମକୁ ଭଲ ଲାଗେ?
ହଁ ମତେ ଭଲ ଲାଗେ ଆଉ ଗୋଟେ ଦିଅନ୍ତି, ଆଉ ଗୋଟେ ନଡିଆ ପୁର ଦେଇକି ଭାଜନ୍ତି ଯୋଉଟା ଶାଗ ଭଜା ଟାଇପ ର।
ନା ମୁଁ ଜାଣିନି।
ସେଟା ତମ ମାମାଙ୍କୁ ପଚାରିବ। ହ ଯୋଉ ତା ଦେହରେ ନଡିଆ କୋରା ଦେଇକି ଭାଜନ୍ତି ସଜନା ସାଗ। ଗରମ ଗରମ ଖାଇଲେ ସେଇଟା ଭଲ ଲାଗେ।
ହୁଁ।
ରସୁଣ ଦେଇକି ହଁ।
ଲଙ୍କା ରସୁନ।
ଲଞ୍ଚ ପାଇଁ ଖାଦ୍ୟ ରେଡି।
ହଁ।
ଆମ ପାଇଁ କେବେ ପାର୍ସଲ କରିବ?
ହଁ ତିୱର୍।
ଆଛା, ଆଉ ସମସ୍ତେ ଖାଇଲେଣି ନା ଖାଇବେ?
ନାଇଁ ଖାଇଲେଣି ନାଇଁ।
ଆଚ୍ଛା ତମେ ତ ତମେ ତ ସେ ସକାଳେ ଯା କଣ ଖାଇବା ଖାଇଥିଲ ନା କଣ ପିଠା?
ହଁ ଚକୁଲି ପିଠା।
ହୁଁ।
ତମେ କଣ ଖାଇଥିଲ?
ମୁଁ ଖାଇନି ସେଇ ଯୋଉ ଖାଇ ଥିଲ ସେତେବେଳେ କହୁଥିଲି ଖାଇ ବୋଲି ଟିଉସନ ସାରିକି ଆସିଲି ହେଇ ଏବେ ଜଷ୍ଟ ଆସିକି ତମକୁ ମେସେଜ କଲି ଇ ପାଇଁ ତାପ ତାପରେ ଖାଇନି ଏବେ ଯିବି ପଖାଳ ଖାଇବି ଆଉ।
ହୁଁ-ହଁ-ହଁ କୁହ।
ପଖାଳ ଆମର ଏଇ ଯୋଉ ଛୁଇଁ ଯୋଉ ସଜନା ଛୁଇଁ ଥାଏ ଦେଶୀ ଛୁଇଁ ହୁଁ ସଜନା ଛୁଇଁ ଆଉ ଗୋଟେ କଣ ବାଇଗଣ, ଆଳୁ, ଟମାଟୋ ପକେଇକି ଯୋଉ ଭାଜନ୍ତି ତାପ ସୋରିଷ ମସଲା ଦିଅନ୍ତି ଗୋଟେ
ହଁ।
ହୁଁ ବାସ୍ ସେଇଟା ଦେଇକି ଯୋଉ ଭଜା ଟା ହେଇଥାଏ ସେଇଟା ହୁଁ ସେଇଟା ବଢିଆ ଟେଷ୍ଟ ଲାଗେ ପଖାଳରେ ଖାଇଲେ ଭଲ ଲାଗେ।
ହଁ।
ସଜନା ଗଛର ସବୁ ଛୁଇଁ ହଉ ପତ୍ର ହଉ ବଢିଆ ଲାଗେ ସବୁ ହଁ। ସଜନା ଫୁଲ ମୁଁ ଖାଇନି କେବେ।
କଣ ହେଇଛି?
ସଜନ ଫୁଲ-ଫୁଲ।
କାହିଁକି ଖାଅନି ଭଲ ଲାଗନି?
ନା ଖାଉନି ନୁହେଁ ମାନେ ମୁଁ କେବେ ଦେଖିଛି ଯେ ମାନେ କେବେ ଖାଇନି ଆମ ଘର ତ କେଇ ଖାଇନାହାନ୍ତି ନା। ହୁଁ।
ବଢିଆ ଲାଗେ। ଶାଗଠୁ ବି ବଢିଆ ଆ ସେ ଫୁଲକୁ ସିଝାନ୍ତି ଟିକେ ଟିକେ-ଟକେ ସିଝାନ୍ତି। ତାପରେ ଅ ସେ ଶାମି ବାଇଗଣ
ହ
ପ ଟମାଟର ଏମିତି ଦେଇକି ରାନ୍ଧନ୍ତି।
ମୁଁ ଜାଣିନି ଆମ ଘର ତ ସେମିତି ଆଜି ଯାଏ କେହି କରିନାହାନ୍ତି।
ତମେ କରିଖିବ ବହୁତ ଟେଷ୍ଟ ଲାଗେ।
ଟ୍ରାଏ କରିବି ଆମର ଆଡେ ଆଉ ଗୋଟେ କଥା ହେଲା ସଜନା ଗଛ-ସଜନା ଗଛ ଏବେ ମିଳୁନି ମାନେ ବହୁତ ରେୟାର ଜାଗାରେ ମିଳେ।
ହୁଁ ହଁ ଆମ ଆଡେ ଆମ ବାରିପଟେ ଆମ ଆଗ ଆଡେ ସବୁଆଡେ ଅଛି।
ହଁ। ଆଚ୍ଛା ଆମର ଏଆଡେ ଟୋଟାଲି ମିଳନି ସଜନ ଶାଗ ଦେଖିବା ହିଁ ମାନେ ଗୋଟେ ସ୍ୱପ୍ନ। ହ ସଜନା ଶାଗ ତରକାରୀ ରାନ୍ଧନ୍ତି ଯୋଉ ବାଇଗଣ, ଆଳୁ, ଟମାଟୋ ପକେଇକି। ବଢିଆ ବାସେ ବଢିଆ ଲାଗେ। ମାନେ ଖାଲି ଭାତ ସେ ତରକାରୀ ଖାଇ ହେଇଯିବ ମାନେ କିଛି ବି ଆଉ ଖାଇବା ଦରକାର ପଡିବନି।
ହଁ।
ହୁଁ।
ଭଜା ବି ଭଲ ଲାଗେ ଝୋଲ ବି ଭଲ
ଆଜ୍ଞା।
ଆମ ଆଡ ରାନ୍ଧନ୍ତି ସେ ସବୁ।
ହୁଏ ଯେ ତ ଆମେ କିଣିକି ଆଣୁ ଇଏ ସବୁ ଭଲ। ଆଉ ରଜରେ ସବୁ କୁଆଡେ ବୁଲିବାକୁ ଯାଇଥିଲା?
ଆମ ଆଡେ ରଜ ଏତି ମାନେ ବେଶୀ ହୁଏନି। ଏମିତି ଟିକେ ଟିକେ ହଉ ଏମିତି ଟିକେ ଟିକେ ହୁଏ।
ତୋର ତ ହେଇଥିବ ନାଁ?
ହଁ ଏମିତି କିଛି ପିଠା ପୁଠି।
ବାଲେଶ୍ୱର କି ତମ ଘର?
ନାଁ ନାଁ। ସୁନ୍ଦରଗଡ଼।
ଓ ସେଥିପାଇଁ ତମ ଲାଙ୍ଗୁଏଜ ମୁଁ କହିଲି ନା ଲାଙ୍ଗୁଏଜ ଟିକେ ମତେ ଇଏ ଲାଗୁଛି ମାନେ ଆମ ଯାଜୁପୁର ଲାଗୁନି ସବୁ ଡିଷ୍ଟ୍ରିକରେ ଅଲଗା ଅଲଗା ଲାଙ୍ଗୁଏଜ ଥାଏ।
ହଁ ଆମ ଆଡେ ଆମ ଏଇ ଓଡିଶା ସାର୍ ଆମ ଗାଁ ଟେ ଲାଷ୍ଟ ଅଛି।
ସେଥିପାଇଁ ବୋଧେ ହଁ ହଁ ବାସ୍ ବାସ୍ ଲାଷ୍ଟ ବର୍ଡର ଥିବ ଆଉ ଏତେ ପାଳନ କରାଯାଏ ନାଁ।
ତମେ କଣ ପଡିଲ?
ମୁଁ ଉଁ ପା ସକାଳୁ ଉଠିଲି ଗାଧେଇ ପାଧେଇ ପଡିଲି ନୂଆ ଡ୍ରେସ ପିନ୍ଧିଲି ଆମର ପି ପିଠା ହେଇଥିଲା ଯୋଉଁ ପୋଡପିଠା ଟା ପୁର ଦେଇକି କରନ୍ତି ତାକୁ ଖାଇଲି ମଟର ମଟର ତରକାରୀ ତାପରେ ଭାବିଲି ବହୁତ ଖରା ହଉଥିଲା ନା ଗରମ ମାନେ ବର୍ଷା ହେଇଥିଲେ ଯାଇ ଭୁଲି ହେଇଥାନ୍ତା ତ ମତେ ଆଉ ଗୋଟେ ବୁଲିବାକୁ ଗଲେନି ତାପରେ ମୋର ଭାଉଜ ଦି ଜଣ ଅଛନ୍ତି ତ ସିଏ ପାନ ଫାନ ଆଣିକି ଦେଲେ ପାନ ଖାଇଲି ପାନ ଖାଇଲା ପରେ ପାଟି ପୁରା ଖାଇଗଲା ମୁଁ ଆଉ କିଛି ଟେଷ୍ଟ ହିଁ ଖା ବାରି ପାରିଲିନି ତାପରେ ଏମିତି ଘରେ ରହିଲେ ଚାରିଟା ବେଳେ ଆମର ଡ୍ରାମା ହୁଏ ଡ୍ରାମା ରିଲସଲ ହୁଏ ଡ୍ରାମା ରିଲସଲ ଦେଖିବାକୁ ଗଲି। ସେକେଣ୍ଡ ରଜ ଦିନ ଆମ ଆମ ଘର ଆମ ଘର ଠାରୁ ପନ୍ଦର କିଲୋମିଟର ଦୂରରେ ଗୋଟେ ସନ୍ତୋସୀ ମା ମନ୍ଦିର ଥାଏ। ବରୁଣେଶ୍ୱଵର ମନ୍ଦିର ଥାଏ ମନ୍ଦିର ଯାଇଥିଲି ବୁଲିବା ପାଇଁ ଆଉ। ଆଚ୍ଛା ନୂଆ ଡ୍ରେସ୍ କରିଥିଲ ନାଁ କରିନଥିଲ? କରିଥିଲ ନା ପିନ୍ଧଥିଲ ନାଁ? ପିଠାପଣା ତ ହେଇଥିବ।
ହଁ ମଣ୍ଡା ପିଠା
ହୁଁ। ଆଉ ମଣ୍ଡା ପିଠା ଆଉ
ମଣ୍ଡା ପିଠା ଆଉ ଆରିସା ପିଠା
ହୁଁ।
ଆଉ ଉ ମିଠା ଏମିତି ସବୁହେଇଥିଲା।
ତମର ଆରିସା ପିଠା ସବୁ ହୁଏ?
ହଁ ହୁଏ
ସବୁଠୁ ଭଲ ମାନେ ଫେବେରାଇଟି ପିଠା କୋଉଁଟା ତମର?
ଉ ମୋର ଖୁଆ ଜଲେବି।
ଖୁଆ ଜଲେବି ମତେ ଜଲେ ବି ଭଲ ଲାଗେନି ଖୁଆ ଜଲେବି ମୁଁ ଏଟା ଜାଣିନି କଣ। ମାନେ କେବେ ଦେଖିନି କି ଟ୍ରାଏ କରିନି।
ହଁ ବ୍ରାଉାଉନ କଲର ଥାଏ।
ହଁ ସେ ଜଲେବି ଟା ତ ବ୍ରାଉନ କଲର ଥାଏ ଅରେଞ୍ଜ ଅରେଞ୍ଜ ଟାଇପ ର।
ନାଇଁ ଗୋଟେ ଅରେଞ୍ଜ ଥାଏ ଗୋଟେ ବ୍ରାଉନ ଥାଏ।
ଆଚ୍ଛା ଖୁଆ ମାନେ କଣ ତାର ଖୁଆର କିଛି ଲେୟାର ଦେ ଦତିଆରି ହେଇଥାଏ ନାଁ କଣ।
ହଁ ସେଠି ତିଆରି ହେଇଥାଏ।
ତାହେଲେ ତ ବହୁତ ମିଠା ହେଇଥିବ।
ବହୁତ ଟେଷ୍ଟି ଲାଗେ।
କଣ ଯେ?
ବହୁତ ଟେଷ୍ଟି ଲାଗେ କହିଲି ହାଲୋ।
ମୁଁ କେବେ ଟ୍ରାଏ କରିନି ବା କି ମତେ ମିଠା ଜିନିଷ ବହୁତ ପସନ୍ଦ। ମୁଁ କେବେ ଟ୍ରାଏ କରେନି ଦେଖିବା ତମେ କହିଛ କ ମାନେ ସିଓର୍ ଟ୍ରାଏ କରିବି ଆଉ ଗୋଟେ କଣ କହିଲ ସେଟା? ସଜନା ଶାଗର
ଅ ଫୁଲ୍
ତୁମେ ସେଟାରେ।
ବରୀ। ବଡି ଆଉ ବାଇଗଣ ଆଉ ଟମାଟର।
କାଇଁ ଯେ କଣ?
ସେ ହଁ ଏମିତି ତ ପଡ଼େ। ସେୟା କରିବ କେବେ।
ତ୍ରୟ ଗଡା କିଛି କିଛି ମସଲା ମସଲି କଣ ପଡେ ସେଥିରେ?
ନାଇ ନାଇ କିଛି ନହିଁ।
ସେଇଟା ଟ୍ରାଏ କରିବି ଆଉ ଗୋଟେ କଣ କହିଲ ଖୁଆ ଜାଲେବି ନାଇଁ। ସିୱର୍ ସିୱର୍ ଟ୍ରାଏ କରିବି। ସେଟା ମୁଁ ସତ କଥା ମୁଁ କେବେ ଦେଖିନି ସେଟା ଆଉ ବାକି ମିଠା ଦୋ କାନ କୁ ଗଲେ ମୁଁ ଗଲେ ମୁଁ ମିଠା ଦେଖିଲେ ସମ୍ଭାଳି ପାରେନି ସୁଇଟ୍ସ୍ ସବୁ ମତେ ବହୁତ ପସନ୍ଦ। ବାକି ନା ଜାଣିନି କିନ୍ତୁ ହଁ ଦୋକ ଦୋକାନକୁ ଗଲେ ତ ମିଳିଯିବ ଆମର ଏଠୁ ପୋପଟରେ ବାବା ସାହୁ ହୋଟେଲ ବଡ ବଡ ହୋଟେଲ। ଲ୍ ସବୁ ଅଛି ଭଲ ଭଲ ମିଠା ମିଳେ।
ହଁ ପଚାରିବ?
ଖୁଆ ଜାଲେବି ନାଇଁ ଆଚ୍ଛା ବନେଇ ଶିଖିଚ଼ ଖୁଆ ଜାଲେବି?
ନାଁ।
କିଣିକି ଖାଏ।
ହଁ। ଆଚ୍ଛା ତମର ଯୋଉ ସାମ୍ବ ଦଶମୀ ହୁଏ କଣ ବଢାଯାଏ ତମର?
ଶାମ୍ବଦଶମୀ?
ହୁଁ ଶାମ୍ବଦଶମୀ ଗୋଟେ ପର୍ବ ନଥାଏ ମାନେ ଯାହାର ଯୋଉ ଫେବରାଇଟ ଜିନିଷ ମାନେ କାହାର ଜିଲାପି ହଉ କାହାର ମିଠା ହଉ କି କାହାର ଛେନାପୋଡ ହଉ ସବୁ ଠାକ କୁରଙ୍କ ପାଖରେ ଭୋଗ ଲଗାଯାଏନି?
ନାଇଁ ସେ ଆମ ଆଡେ ଏମିତି ହୁଏନି ତ। ମୁଁ ଜାଣିନି।
ପଚାରିବ ତ ତମ ମାମାଙ୍କୁ ପଚାରିବ ସନ୍ଧ୍ୟା ବେଳେ କଥା ହେଲି ଆଉ ତ ସେ ଟାଇମରେ ମତେ କହିବ ପଚାରିକି ହେଲା। ସନ୍ଧ୍ୟାବେଳେ ଫ୍ରି ଥିବ ତ? ମୁଁ ସନ୍ଧ୍ୟା ବେଳେ ତମକୁ ମେସେଜ କରିବି ତମ ମାମାଙ୍କୁ ପଚାରିବ କି ଶାମ୍ବଦଶମୀ କଣ ସେ ତ ଜାଣିଥିବେ ନା। ମାନେ ଆମ ଓଡିଶାରେ ତ ସବ ଟୋଟାଲି ଓଡିଶାରେ ହିଁ ଆମ ଶାମ୍ବ ଦଶମୀ ଟା ପାଳନ କରାଯାଏ ସେ ଯୋଉ ଇଏଟା। ଗୋଟେ ଫେଷ୍ଟିଭାଲ ରିତୁଲ ଥାଏ ମାନେ ଠାକୁରଙ୍କ ପାଖରେ ଯାହାର ଯୋଉଟ ଫେବରାଇଟ ସେଇଟା ବଢାଯାଏ ବଢିକି ପୂଜା କରାଯାଏ ସେଇଟା ତାକୁ ପୂଜା କଲା ପରେ ତାକୁ ଆଣିକି ସମସ୍ତେ ଖାଆନ୍ତି।
ହଁ ନୂଆଖାଇ ରେ କଣ କେମିତି କର ତୁମ ଆଡେ?
ନୂଆଖାଇରେ ଆମର କଣ ଏଇ ଯୋଉ ନନଭେଜ ସବୁ ମାଛ ମାଂସରେ ସବୁ ଉଡିବ ଘର।
ମାଛ ମାଂସ ବି କର?
ହଁ ନୂଆଖାଇ ମାନେ କଣ କଇଲ ଯଦି ବାଇଁଷ ବାର ପଡିଥାଏ ମାନେ କଣ କଇଲ ଯୋଉ ବୁଧବାର ଆଜି କି ବାର ଶୁକ୍ରବାର ନୁହେଁ କି?
ହଁ।
ତ ଆଜି ତ ଆଇଁଷ ବାର ନା ନୂଆଖାଇ ରେ ଏମତି ଏନଜୟ କରନ୍ତି ଆଉ କିଏ ଅ କଣ? ଆମତ ଇଆଡେ ଏଇଆ ହିଁ ହୁଏ। ମାନେ ମାଛ ମାଂସ ରନ୍ଧାଯାଏ ସମସ୍ତେ ମିଶିକି ଭୋଜି କରୁ ଖାଉ। ହେଇଆ ଆଉ ହୁଁ। ତମ ସେଇଟା ହୁଏ ନାଇଁ କି ନୂଆ ନୂଆଖାଇ ରେ କଣ ହୁଏ?
ନୂଆଖାଇରେ ନୂଆ ବସ୍ତ୍ର ପିନ୍ଧି କ ଫସଲକୁୁ ମାନେ ଗୋରସ ଦେଇକି ପୂଜା କରନ୍ତି ତା ପରେ ଭଗବାନଙ୍କୁ ନୂଆ ଚାଉଳ ରେ ପୂଜା କରି ସେ ପ୍ରସାଦ କୁ ଖାଆନ୍ତି।